ହାଲୋ।
ହଁ ହାଲୋ ମ୍ୟାଡ଼ାମ ନମସ୍କାର ଉଁ ହଁ ମୁଁ କହିଲି କଣ କରୁଛନ୍ତି?
ଏଇଠି ବସିଛି।
ଅ ହ ଏଇଠି ବସିଛି ଆଉ ଖାଇଛନ୍ତି?
ହଁ ହଁ।
ଅହ ଆଉ ଆପଣ ରଜ କେମିତି ସବୁ ସେଲିବ୍ରେଟ କଲେ?
ହଁ ରଜ ବୋହୁତ ଭଲରେ ସେଲିବ୍ରେଟ ହେଲା।
ହଁ ଆଉ ବୁଲାବୁଲି କରିବାକୁ କୁଆ ଯାଇ ଗଲେ ନା ଯାଇନାହାନ୍ତି?
ହଁ ବୁଲାବୁଲି କରିବାକୁ ବି ଯାଇଥିଲୁ।
ଅଁ ହଁ ଆଉ କେମିତି କଣ ମଜା କଲେ ଟିକେ କହୁ ନାହାନ୍ତି ରଜରେ? କଣ ବୁଲିଲେ ଆଉ କଣ ଖାଇଲେ କଣ ନାଇଁ ଟିକେ କହୁନାହାନ୍ତି?
ରଜରେ ଆମେ ପିଠା ଖାଇଲୁ ପୋଡ଼ପିଠା। ଆଉ ରଜରେ ଦୋଳି ଖେଳିଲୁ ରଜ ପାନ ଖାଇଲୁ। ଆଉ ରଜ ମହୋତ୍ସ ହୁଁ ବୋହୁତ ଭଲ ଲାଗେ ଆଉ ଆପଣଙ୍କୁ?
ହଁ ମତେ ଭଲ ଲାଗେ ହେଲେ ପାନ ଖାଇଲେ କଣ କେଜାଣି ମୋ ମୁଣ୍ଡ କଣ ହୁଏ। ସେଥିପାଇଁ ମୁଁ ପାନ ଖାଏନି ମାନେ ସେଥିରେ ସବୁ କିିଛି ପଡ଼ିଥାଏ ଭଲ ଲାଗେ ଖାଇବା ପାଇଁ କିନ୍ତୁ ପାନ ସ ମାନେ ଖାଇସାରିଲା ପରେ ମୋ ମୁଣ୍ଡ କ ହୁଏ ସେ ଥିପାଇଁ ମୁଁ ପାନ ଫାନ ବେଶୀ ଖାଇବାକୁ ଇଚ୍ଛା ହୁଏନି ମାନେ ଯେତିକି ଇଚ୍ଛା ହୁଏ ସେତିକି ଇଚ୍ଛା ବି ହୁଏନି। ତ ଆଉ
ଚ ଦେଖିବାକୁ ଯାଇଥିଲେ?
ଆ ମହୋତ୍ସବ ତ ଦେଖିବାକୁ ଯାଇନଥିଲୁ ଆମେ ଯାଇଥିଲୁ ଆମ ଅଜା ଘରକୁ। ତ ଅଜା ଘରେ ଆମର ମାନେ ଅଛି ଗୋଟେ ମାନେ କଣ କହିଲେ ପାହାଡ଼। ହେଲା ଅଜା ଘର ପାଖରେ ଗୋଟେ ପାହାଡ଼ ଅଛି ତ ସେଠି ରଜରେ ଠା କୁର ମାନେ ଏବେ ନୁହଁ ସେ କେବେକାର ମାନେ କୋଉ ଯୁଗରୁ ସେ ଠାକୁର ଫୁଟିକି ଅଛନ୍ତି। ତ ମୁଁଆମେ ତ ଜାଣିନୁ ମୋ ଅଜାଙ୍କର ଜେଜେବାପା ତାଙ୍କ ଜେଜେବାପା ସେମାନେ ଜାଣିଛନ୍ତି ସେ କ ହଁ ତ ସେ ଠା କୁର ଫୁଟିଛନ୍ତି ତ ଆମେ ସେଇ କାଲି ଯାଇଥିଲୁ ଅଜା ଘରକୁ ଦୋଳି ଖେଳିଲୁ ପିଠା ଖାଇଲୁ ସେ ପାହାଡ଼ ଉପରକୁ ଗଲୁ ଅ ଆମେ ଶୁଣିଛୁ ଯେ ସେ ର ଜରେ ହିଁ ସେ ପାହାଡ଼ର ମାନେ ବାଟ ଟା ଫିଟେ ନହଲେ ନାଇଁ ତା ବ୍ୟତୀତ ଆଉ ଫିଟେନି ବାଟଟା।
ହଁ।
ତ ଆମେ ଯେ ଯାଇଥିଲୁ ଅ ମାନେ କେମିତି କହିଲେ ଉପରକୁ ଯିବା ପାଇଁ ମାନେ ବୋହୁତ ଭୟ ଲାଗୁଛି ମାନେ ଗୁମ୍ଫା ଭିତରେ ଦେଇକି ଆମେ ଉପରକୁ ଯିବାକୁ ପଡ଼ିବ। ଆଉ ଯୋଉଠି ଠା କୁର ଫୁଟିଛନ୍ତି ସେଇଠି ମାନେ ଗୋଟେ ଚମତ୍କାର ଦେଖ ମାନେ ବହୁତ ବଡ଼ ଏରିଆର ଗୋଟେ ପଥର ଟେ ମାନେ ଉଁମ୍ ପୁରା ବଡ଼ ଏରିଆ ପଥରଟେ ସେଟା ପୁରା ମାନେ ଗଡ଼ି କି ଅଛି ତା ଭିତରେ ଏମିତି ବସି ବସି ଯାଇକି ବ୍ରାହ୍ମଣ ପୂଜା କରୁଛନ୍ତି ଠାକୁରଙ୍କୁ। ତ ସେଥିପାଇଁକା ଡର ଲାଗେ ବେଳେ ବେଳେ କାଳେ ଏଁ ମାନେ ଖସି ପଡ଼ିବ କି ମାନେ ଏମିତି ଡର ଲାଗେ କିନ୍ତୁ କାଇଁ ସେମିତି କିଛି ହୁଏନି କୋଉ ବର୍ଷ ବର୍ଷ ଧରିଆ ସେ ଅଛି। ତ ହେଲେ ବର୍ଷ ବର୍ଷ ଧରିଆ ସେ ଠାକୁର ଅଛନ୍ତି ଆମେ ସେଇଠିକି କାଲି ଯାଇଥିଲୁ ମାନେ ପାହାଡ଼ ଉପରକୁ ଚଢ଼ିବାକୁ ହେଲେ କଣ କହିଲେ ମାନେ ଏମିତି ପାହାଚ ଟାଇପ୍ ର କିଛି ନାହିଁ ନା। ଆମେ କିଛି ଉଁ ଜିନିଷକୁ ଧରିକି ଯାଇକି ଚଢ଼ିବୁ।
ହଁ।
ତ ସେମିତି କାଲି ଚଢ଼ିଲୁ ବୋହୁତ ମଜା ହେଲା ତଳେ ବି ମହୋତ୍ସବ ହୋଉଥିଲା ଯେ ମହୋତ୍ସବ ବୋଲି କଣ ଏମତି ବିକା ବିକି ହଉଥିଲା ମାନେ ଏଇ ନର୍ମାଲି ଯେମିତି ଆଇସ୍କ୍ରିମ ହଁ ହଁ ଆଇସ୍କ୍ରିମ୍ ପାଇସ୍କ୍ରିମ ତାପରେ ଏମିତି ଟେକ୍ସନାରୀ ଏମିତି ଯାହା ହେଲା ଉଁ ଗାଁ ପା ମହୋତ୍ସବ ତ ଏତେ ବି ଇଏ ନୁହଁ କିନ୍ତୁ ବୋହୁତ ଭଲ ଲାଗେ ବହୁତ ଲୋକ ଗହଳି। ଏତେ ଲୋ ଲୋକମାନେ ସବୁ ଝିଅ, ଝିଆଣି, ନାତି, ନାତୁଣୀ ସମସ୍ତେ ଆସନ୍ତି। ମୋତେ ସେଥିପାଇଁ ମାନେ ଅଜାହାର ଗାଁରେ, ରଜ ମହୋତ୍ସବ ଟା ବହୁତ୍ ଭଲ ଲାଗେ। ତ ଆପଣ କେବେ ଆପଣଙ୍କ ଅଜା! କଣ କହିଲେ, ହଁ କୁହନ୍ତୁ, କୁହନ୍ତୁ।
ଗାଁ ରେ ରଜ ମହୋତ୍ସବ ବହୁତ ଭଲରେ ହୁଏ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ତ ଆପଣଙ୍କ ଗାଁରେ, ମହୋତ୍ସବ ଟା କେମିତି ହୁଏ?
ହଁ, ଆମ ଗାଁରେ ନର୍ମାଲି ଏମିତି, ମହୋତ୍ସବ ହେଲେ ଏ ପିଲାମାନେ ବହୁତ୍ ତୁ ସାଂସ୍କୃତିକ ଗୀତରେ ନାଚନ୍ତି। ଆଉ, ଗୀତ ବୋଲନ୍ତି। ଆଉ-ଉ-ଉ ମାନେ କିଛି ପ୍ରାଇଜ୍ ବି ଦିଆ ହୁଏ ସେମାନଙ୍କୁ। ହାର ଜିତ୍ ହୁଏ ଜିତିଲେ ଏ ପ୍ରାଇଜ୍ ମଧ୍ୟ ଥାଏ ତା ପାଇଁ, ଆଉ ସମସ୍ତେ ଦେଖିବାକୁ ଯାଉ।
ଆ ସେଥିରେ ଭାଗ ନଉ? ସେଥିରେ ତ ଆପଣ ଭାଗ ନିଅନ୍ତି?
ନାଇଁ, ମୁଁ ତ ଭାଗ ନିଏନି। ହୁଁ, ମୁଁ ତ ଭାଗ ନିଏନି। କିନ୍ତୁ ପିଲାମାନେ ନିଅନ୍ତି, ମୁଁ ଦେଖ ଦେଖେ, ବହୁତ ଉତ୍ସାହିତ ହୁଏ। ମୋତେ ବହୁତ ଭଲ ଲାଗେ।
ହଁ, ହଁ। ତାହେଲେ, ଆପଣଙ୍କ ଗାଁରେ ବି ମ - ମହୋତ୍ସବ ଭଲରେ ହଉଛି ନା?
ହଁ।
ତା'ପରେ ମାନେ, ସହରାଞ୍ଚଳ ଗାଁ, ମାନଙ୍କଠୁ ଗାଁ ଅଞ୍ଚଳର ରଜଟା ଅଲଗା ପ୍ରକାର ହୁଏ। ତା'ପରେ ଏବେ ତା, ରଜ ଆଉ ରଜ ନାହିଁ। କିନ୍ତୁ ଆଗରୁ ରଜ ଟା ବହୁତୁ ମାନେ ଭଲରେ ପାଳନ ହୁଏ।
ହଁ।
ଆପଣଙ୍କ ଆଡ଼େ କେମିତି କଣ? ମାନେ ଆଜି ତ ରଜ ଶେଷ ରଜ କୁହନ୍ତି। ଆଜି ତ ରଜ ପାଳନ ହୁଏନି। କିନ୍ତୁ ଆଜି ଶେଷ ରଜ ବୋଲି କୁହାଯାଏ। ତାପ୍ ଆପଣଙ୍କୋ, ଘରେ ଆଜି କେମିତି କ ପାଳନ କର?
କିଛି ନାହିଁ, ଏମିତି ରଜରେ ହୁଁ, ଆଜି ତ ଶେଷ ରଜ ନୁହେଁ। ତଥାପି ଲୋକମାନେ ପାଳନ କରନ୍ତି।
ଆରେ, ଶେଷ ରଜ ବୋଲି ତ କୁହନ୍ତି! ହୁଁ,
ଆଉ, ଯେମିତି ପିଠାପଣା ହବା କଥା ସେମିତି ହୁଏ। ସେମିତି ପାଳନ ହୁଏ।
ଅ ହଁ, ଆମ ଆଡେ କେମିତି ଅଛି କହିଲେ? ଆମ ଆଡେ, ମ୍ୟାଡାମ୍ କେମିତି ଅଛି ଶୁଣନ୍ତୁ? ଫାଷ୍ଟ ରଜରୁ ମୁଁ କହୁଛି। ଆମ ଫାଷ୍ଟ ରଜରୁ-ଉ ମାନେ-ଏଁ-ଏଁ ଯୋଉ ଦିନ ରଜ ତା ପୂର୍ବ ଦିନ ରାତିରେ, ଆମର ସବୁ ଗ୍ରା ମାନେ କହନ୍ତି ଯେ, ବଟା ବଟି ହବନି।
ହଁ।
ବଟା ବଟି ହବନି। ତା ପୂର୍ବ ଦିନ ରାତିରୁ ଫୋନ୍ ମାନେ ବଟା ବଟି କରନ୍ତି। ଆଉ ସ୍ ସିନ୍ଦୁର ଆଉ-ଉ କଳା ଏସବୁ ଦେଇକି ମାନେ-ଏ ଉଁ ଠାକୁର ଆଉ, ଗଡ୍ରେଜ ଯଉ ମେସିନ୍ ଫେସିନ୍ କବାଟ ଦ୍ଵାରା ବନ୍ଧ, ସବୁ ମାନେ ସିନ୍ଦୁର କଳା ଦେଇକି ତାକୁ ରଜବତୀ କରିଦିଅନ୍ତି। ଠାକୁରଙ୍କୁ! ତା'ପରେ ଉଁ ସେଇଠୁ ଆମର କଣ ହୁଏ କହିଲେ? ତା' ପରଦିନ ଆମର କୌଣସି କାମ ହବନି। କିନ୍ତୁ, ଏବେକାର ଲୋକମାନେ ଆଉ, ମାନୁନାହାଁନ୍ତି। ସମସ୍ତେ ମାନେ ଗ୍ରାଇଣ୍ଡିଙ୍ଗ କରିଦଉଛନ୍ତି। ସବୁ କରୁ ସନ୍ତି, ମାନେ ପୂର୍ବ ଦିନ ଆମର ସବୁ କିଛି ହୁଏ। ଧୁଆ ଧୁଇ ସବୁ କିଛି ହେଇଯାଏ। ମାନେ ଘରଧୁଆଠୁ ଧରିକି, ଠାକୁରଙ୍କ ଧୁଆଠୁ ହୁଁ, ସବୁ କିଛି କରାହୁୁଏ। ତା ତାପରେ ବି ରଜ ତିନି ଦିନି କୌଣସି ଠାକୁର ପୂଜା ହୁଏନି। ତାପରେ କଣ କହିଲେ ଲଗ ଲଗା ଲଗି କରିବେ ପୁରା ସଜବାଜ ହେଇକି। ରହିବେ କୌଣସି କାମ ଝିଅ ମାନେ କରନ୍ତିନି କୁହନ୍ତି ଯେ ଓଳା ଓଳି କରିବେନି ବାହା ବାହାର ମାନେ ମାଟି କିି ଓଳାନ୍ତିନି ମାଟିରେ ଓଳାନ୍ତିନି ହଁ ଖାଲି ପାଦରେ ଚାଲନ୍ତି ନି। ତାପରେ ଆଉ କଣ କହିଲେ ଉ ମାନେ କୌଣସି କାମ ସଫାସୁଫି ହୁଏନି।
ହଁ।
ଯେମିତି ସବୁ କରନ୍ତି ତାପରେ ତିନି ଦିନି ରଜ ର ପୋଡ ପିଠା ତାପରେ ଇଟିଲି ପିଠା ଚକୁଳି ପିଠା ଏମିତି ସବୁ ବହୁତ୍ ପ୍ରକାର ପିଠା ହୁଏ ଆ ବହୁତ୍ ପ୍ର ଙ୍କର ପିଠା ହୁଏ ପିଠା ଖାଇବୁ ଖାଲି ବୁଲାବୁଲି କରିବୁ ଝିଅ ମାନଙ୍କର କାମ ହେଲା ଖାଇବା ବୁଲାବୁଲି କରିବା ହଁ। ତାପରେ ରଜର ମାନେ ରଜ ଗଲା ପରେ କିଛି ଦିନି ତିନି ଦିନିଆକ ଗଲା ପରେ ଶେଷ ରଜ ଦିନ ଆମର ଘ ପୁଣି ସେଇ କାମ ଷ୍ଟାର୍ଟ ହବ ଘର ଦୁଆର ସବୁ ଧୁଆ ଧୋଇ ହବ ତାପରେ ଘର ଦ୍ବାର ଧୁଆ ଧୁଇ ହେଇକି ଆମର ଠାକୁର ପୂଜା ହବ। ଠାକୁର ପୂଜା ସେ ତିନି ଦିନି ହେଇ ନଥିବ ନାଁ ଠାକୁ ଠାକୁର ପୂଜା ହବ ଠାକୁର ଧୁଆ ହେବେ ମୁଣ୍ଡ ଧୋଇକି ଗାଧା ହବ ଭୋଗରାଗ ହବ। ଭୋଗରାଗ ହେଇକି ତାପରେ ଯାହା ଯେମିତି ନର୍ମାଲି ସବୁଦିନ ହବା କଥା ହବ। ଆମର ଏମିତି ମାନେ ରଜ ଶେଷ ରଜ ଦିନ ଏମିତି କରାହୁୁଏ। ଘର ଦ୍ବାର ଧୁଆ ଧୋଇ ବାସି ସେଜ ଧୁଆ ହୁଏ। ଘର ଦ୍ବାର ଧୁଆ ହୁଏ ଠାକୁର ଧୁଆ ହୁଅନ୍ତି। ତ ଏମିତି ସମସ୍ତେ ଧୋ ଗାଧା ପାଧା ମୁଣ୍ଡ ଧୋଇକି କରିବେ ତାପରେ ଯାଇକି ଖା ପିଇ କରିବେ।
ଆମର ମଧ୍ୟ ସେମିତି ହେଇଥାଏ।
ହେଇ ଥାଏ? ଯେମ ଯେମିତି ମାନେ ସ ଗ୍ରହଣ ଲାଗିଲେ ତ ଗ୍ରହଣ ଛାଡିଲା ପରେ ଯେମିତି ହଁ ସେମିତି ହୁଏ। କିନ୍ତୁ ଇଏ ତିନି ଦିନି।
ହଁ ତିନି ଦିନି ଠାକୁର ପୂଜା ହେବେନି।
ହୁଁ ଆମେ ସେମିତି ବୁଲିବା ପାଇଁ ତାପରେ ଏବେ ତ ବହୁତ୍ ଗରମ ହଉଚି। ଏ ବର୍ଷ ବହୁତ୍ ଗରମ ମାନେ ବୁଲିବା ଯିବା ତ ଦୂରର କଥା ବାହାରକୁ ବାହାରିବା ହିଁ ବେଶ ସେ ମାନେ ବିରକ୍ତ ଲାଗୁଚି ଏ ବର୍ଷ ଆପଣ ମାନେ ଆର ବର୍ଷ ଅପେକ୍ଷା ଏ ବର୍ଷ ଆପଣ ବେଶି ସଜ ହେଇଛନ୍ତି ନା ଆର ବର୍ଷ ବେଶୀ ସଜ ହେଇଥିଲେ ଟିକେ କହିଲେ?
ଆର ବର୍ଷ ବେଶୀ ସଜାଇଥିଲି ଏ ବର୍ଷ ଆମର ଏତେ ବି ସଜବାଜ ହେଇନୁ।
ତାପରେ ହେବି ଡ୍ରେସ୍ କିମ୍ବା ହଉ ହେଵି ଶାଢ଼ୀ ହଉ କୌଣସି ଗରମରେ ପିନ୍ଧି ହବନି ଘରେ ରହିବା ଟା ଅଲଗା କଥ ଥା ତାପରେ ବାହାରକୁ ଏତେ ହେବି ଜିନିଷ ପିନ୍ଧିକି ଯାଇ ହବନି ବି। ଏ ବର୍ଷ ବହୁତ୍ ଗରମ ଆପଣଙ୍କ ଆଡେ ଗରମ ହଉଛି ବେଶୀ?
ହଁ ଆମ ଆଡେ ବି ବହୁତ୍ ଗରମ। ବହୁତ୍ ଗରମ ହଉଛି।
ଏମିତି କେତେ ଦିନି ଆଉ ଗରମ ତାପରେ ଏବେ ତ ପୁଣି ସ୍ନାନ ପୂର୍ଣ୍ଣମା ଏଇ ଯୋଉ ଠା ପୁରା ଅଣସର ଘରେ ପଶିବେ ନା ତ ଆହୁରି ବି ଗରମ ହବ। ଯଦି ଏମିତି ଗରମ ଲାଗି ରୁହେ ଲୋକ ମାନଙ୍କର ହାଲତ ଖରାପ୍ ହେଇଯିବ।
ଏଥର ରଜକୁ ବି ବର୍ଷା ହେଇନି।
ମ୍ୟାଡାମ ବର୍ଷା ହଉଚି କିନ୍ତୁ ମାନେ ଆମେ ଯୋଉ ଏରିଆରେ ଅଛୁ ସେଇ ଏରିଆ ପାଖାପାଖି ଟିକେ ବେଶୀ ବର୍ଷା ହଉନି ସେ ଏରିଆଠୁ ତିନି ଚାରିଟା ଏରିଆ ତିନି ଚାରିଟା ପାଞ୍ଚଟା ଏରିଆ କାଇଁ ବର୍ଷା ହଉନି ଟୋଟାଲି ଏଆଡେ ହଉ ଏମିତି ଆସୁଛି ଅଳ୍ପ ଟିକେ ହଉଚି ଫୁଣି ବନ୍ଦ ହେଇଯାଉଚି। ଆମେ ଗାଁ କୁ ଯାଇଥିଲୁ ହୁଁ କାଲି ଗାଁ କୁ ଯାଇ ଥିଲୁ ତ ଗାଁ ରେ ଏତେ ଜୋରରେ ବର୍ଷା କାଚୁଥାଏ ଏତେ ଜୋରରେ ବର୍ଷା ଆମେ ଠିକ ସେ ବି ଆସିପଲୁନୁ ବାଟରେ ଆମକୁ ରହିବାକୁ ବି ପଡିଲା ମାନେ ବାହାରୁ କିଛି ଦେଖ
ହ ଏବେ ଯୋଉ ବର୍ଷା ଟା ହୁଏ ତାଙ୍କୁ କାଳ ବୈସାଖୀ କୁହନ୍ତି।
ହଁ ବହୁତ ଜୋର ପବନ ଏତେ ବଢିଆ ଲାଗେ ମାନେ ଗାଁ ଗାଁ ପଟେ ମାନେ ଲଗାତର ବର୍ଷ ଥା ହଉଛି ଏତେ ବଢିଆ ଲାଗିଲା ମାନେହିବା କଥା ନାଇଁ ବହୁତ ବଢିଆ ଲାଗିଲା। ପବନ ଯେମିତି ବର୍ଷା ଯେମିତି ସବୁ ସେମିତି। ଆଉ ଆମେ ଯୋଉ ଏରିଆ ପଟେ ରହୁଛୁ ସେଇଠୁ ଚାରି ପାଞ୍ଚଟା ଏରିଆ। ଟୋଟାଲି ବି ବର୍ଷା ନାହିଁ। ମୁଗଲି ମ୍ୟାଡ଼ାମ।
ହେ ବର୍ଷା ହେଇଥାଏ, ହଁ କୁହନ୍ତୁ।
ବର୍ଷା ପୁରା ଲଗାତାର ଦିନେ ଛଡ଼ା, ଦିନେ ଛଡ଼ା ବର୍ଷା ହଉଛି ତ ବହୁତ ବଢ଼ିଆ ଲାଗୁଛି ମାନେ ଏତେ ସୁନ୍ଦର ଲାଗୁଛି ଗାଁ ପଟ ଏରିଆ ତାପରେ ଆପଣଙ୍କୁ ମାନେ କଣ ସହରା ଳ ଏମତି କଣ ଗାଡ଼ି ମାନେ ସହରାଞ୍ଚଳ ରାସ୍ତା ଫାସ୍ତା ଥିବ ସେଇ ଜାଗା ବୁଲିବାକୁ ଭଲ ଲାଗେ ନା ଏ ପାହାଡ଼, ଗଛ
ହଁ ହଉ ରଖୁଛି ହଁ, ନାଇଁ ନାଇଁ ପାହାଡ଼, ଗଛ ଗଛ ପତ୍ର ଯୋଉଠି ଥିବ ପାହାଡ଼, ଗଛଲତା ଯୋଉଠି ଥିବ ସେଇ ଏରିଆ ଟା ହିଁ ଭଲ ଲାଗେ। ଗାଁ ଅଞ୍ଚଳ ଟା ହିଁ ଭଲ ଲାଗେ।
ଓହଁ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗି
ହଁ ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ସେ ଯୋଉ